ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ସୋମ୍ୟ ହ୍ୟାଲୋ। ହ୍ୟାଲୋ। ସୌମ୍ୟା ହ୍ୟାଲୋ। ହ୍ୟାଲୋ ସୌମ୍ୟ। ହ୍ୟାଲୋ।
ହ୍ୟାଲୋ। ସିନୁ।
ହ୍ୟାଲୋ।
ମୋ ଭଏସ ଶୁଣାହୋଉଛି? ହ୍ୟାଲୋ।
ମୁଁ ମତେ
ହଁ ଫୋନ କରିଥିଲି ହଁ ଫୋନ କରିଥିଲି।
ଆଉ କଣ କରୁଛୁ କଣ?
ଆକଚୁଲି ମୋର ଆରେ ଏବେ ଗୋଟେ ଚାପ୍ଟର ତ ପଢୁଥିଲି ତ ମୋର କିଛି ବୁଝିପାରିଲିନି ସେଥିପାଇଁ ଫୋନ କରିଥିଲି।
କୋଉ ଚାପ୍ଟର?
ଆରେ ଆମର ଏନସିଆଣ୍ଟ ହିଷ୍ଟ୍ରି ର ଓଡିଶାରେ ତୁ ପଢ଼ିଚୁ ନା ପଢିନୁ?
ଓଡ଼ିଶାର କମ୍ପ୍ଲିଟ୍ ଥିଲା କିନ୍ତୁ ଆଉ ମେମୋରି ମାନେ କିଛି ମନ ନାହିଁରେ କିଛି ଆଉ।
ହଁ ଆଉ ମ୍ୟାଥ ର କେତେ କଣ ସରିଲାଣି?
କଣ କଣ? ଅସୁବିଧା କଣ ହୋଉଥିଲା କହୁନୁ।
ନାଇଁ ମୋର ମନ
ହ୍ୟାଲୋ ହୁଁ କଣ ଥିଲା ଅସୁବିଧା? ହ୍ୟାଲୋ। ହଁ ହ୍ୟାଲୋ। ଭଏସ କଟୁଛି ତୋର ହ୍ୟାଲୋ ହୁଁ ଆରେ ଭଏସ କଟୁଛି। ହ୍ୟାଲୋ।